ହ୍ୟାଲୋ।
ହ୍ୟାଲୋ।
ହଁ ଭାଉଜ।
ହଁ।
କଣ କରୁଚୁ।
ଏଇଠି ତ ବସିକି ସେ କପଡା ଫପଡା କାଟୁଥିନି ମାପ କରୁଥୁନି।
ଖାଉଚୁ।
ହୁଁ। ତାପରେ ସିଲେଇ କରିମି ଆଉ କାଟି ସାରିଲିଣି। ଏରା ଏଇନା ସିଲେଇ କରିମି।
ହୁଁ ହୁଁ।
ମୁଁ।
ଉଁ ହୁଁ।
ଆଉ ସବୁ ଭଲ ନା?
ହଁ ଭଲ। ହଁ ପା।
ହୁଁ।
ଖାଇବ କେତେବେଳେ।
ଖାଏ ମୁଁ ଗାଧୁଆଳକୁ ଯାଇକି ଫୁଣି। ଏଇନା ଆଉ କିଏ ଖାଇଲାଣି ନା ଖାଇଥିନୁ ସକାଳେ ପଖାଳ।
ଗରମ ଖାଇବ।
ହୁଁ ତାପରେ ଗରମ।
ହୁଁ। ଆଉ ରଜକୁ ପିଠା-ପିଠା କରିବ ନା?
ହଁ ଏ ଗରମ୍ ତ ହଉଚି ଦେଖିଆ।
କଣ କରିବ ପିଠା।
ଏଇ ସୁଜି ମଣ୍ଡା ଫଣ୍ଡା ଆଦି କରିବି ଏଇଆ କି ଚକୁଳି ପିଠା।
ଗରମ୍ ତ ହଉଚି ଗରମ୍ ରେ କଣ ପିଠା ପଣା।
ଓହୋ ବହୁତ୍ କହିଦେଲି ତ କଣ କରିବି ଏଇନା?
ଗରମ୍ ନହେନେ ପିଠାପଣା କରନ୍ତୁ ମେଘ ଟିକେ ହୁଅନ୍ତା ପିଠାପଣା କରନ୍ତୁ ଖାଆନ୍ତୁ
ଏଇଆ କହୁଥିଲା କଲା ଗରମ୍ ହଉଚି କିଏ ପିଠାପଣା କରିବ ମୁଁ ଏ ବର୍ଷ ଦେବିନି ଭାବୁଛି ଏମିତି କହୁଛି।
ସେ ଗରମକୁ ତାପରେ ଦେହ ଖରାପ ହବନିକି ଏତେ ଗରମରେ ପିଠା ପଣା
ହଁ-ହଁ କୁ ନେଇକି ଦେଇ ଦେବେ
ଦେଖିଆ ଯାହାନେ ପିଠାପଣା କରିବେନି କିଛି ନହେଲେ ବିରି ଚକୁଳି କରିବେ। ଲାଷ୍ଟ ହବୁ ହଁ।
ହଁ।
ଆଉ
ହଉ ହଁ। ହଁ କାମ ସବୁ ସଇଲାଣି।
ହଁ ବୋଉ ସରଲାଣି-ସରଲାଣି ନା ରୋଷେଇ ସରିଗଲାଣି।
ତମେ ଡେରିରେ ଖାଅ ଆଜି କଣ ଏତେ ଶୀଘ୍ର ରୋଷେଇ ସାଇଲାଣି?
ବାପା ହାଟକୁ ଯାଇଥିଲେ ମାଛ ନେଇ ଆସିଲେ ମାଛ ନେଇ ଆସିଲେ କରିଦେଲେ। ଶୀଘ୍ର ହଁ।
ହଁ। ମାଛ ତରକାରି ଗୋଟେ ପ୍ରକାର କରିଦେଲ ସରିଗଲା ଏଇଆ।
ତା ପୋଡା ପୋଡି ସେଇ ଚୁଲିରେ କରିଦେଇଥିବ ଭାତ ବସେଇଥିଲା।
ହୁଁ।
ଜାବୁଡ଼ି ଧରିଦେବ ତୁ ଦଳି ଦବୁ।
ମାଛ ତରକାରୀ ଦଳା ଦୁଳି।
ହଁ ମାଛ ତରକାରି ଦଳାଦୁଳି ଆଉ। ଆମ୍ବ ଫାମ୍ବ ଅଛି।
ହୁଁ ଏଇନା ତ ଆମ୍ବ ବେଶୀ ଶସ୍ତା ଆମ୍ବ ହେଲେ ନା ଆମ୍ବ ହଁ।
ଏଇନା ତ ଟାଇମ୍ ଟା ତ ସେଇଆ।
ହଁ।
ଆମେ ସମତେ।
ଏ ଗଛ ଆମ୍ବ ଖାଲି ଆମ୍ବ-ଆମ୍ବ ଏଇନା
ହଁ। ଆଉ
ଆମ୍ବ ଖିଆ ମଣିଷ ଯେ ତାହାର ଏଇନା ବଢିଆ।
ଅ ହଁ। ବାରିରେ ଗୋଟେ ଆମ୍ବ ଅଛ ଥିଲା ବା? ହଁ।
ହଁ ଗୋଟେ ଅଛି ତ ତିନ୍ ଚାରିଟା ଆମ୍ବ ଗଛ ଅଛି। କିନ୍ତୁ ଗୋଟେ ବଡ଼ ଗଛରେ ଗୋଟେ ବର୍ଷ ଆସିଲା, ତା ପରକୁ ଆସିଲାନି।
ଅହ।
ଆସ ଗୋଟେ ଗଛରେ ଅଁ ଆଉ
ଆର ବର୍ଷ ଆସିଥିଲା, ଦି ତିନ୍ ଟା ଆସିଥିଲା।
ହ ସେଇ ସେଇ ଗଛଟାରେ ଆସଥିଲା ଗଲା ବଷ ଆସିଥିଲା ତାକୁ ହନୁ ଖାଇେଥିଲା
ହଁ ଆସଥିଲା କେତେ?
ଏଇନା ବି ନାହିଁ ହନୁ ଖାଇଦେଲେଣି ସବୁ।
ହଁ ହନୁ ତ ଘଚେଇ ସବୁ ଖାଇ ଦଉଛନ୍ତି। ଆମର ଏପଟେ ହନୁ ନାହାନ୍ତି ଖାଲି ଗୁଣ୍ଡୁଚିମୂଷା ସବୁ ଖାଦେଇଛନ୍ତି ଆମ୍ବକୁ।
ହଁ ଏଇ ପା ଆମର ସେମିତି ଏଇ ଗଛଟା ଏବସ୍ଥା ସୁଦ୍ ଆରା ବର୍ଷ୍ ଆର ବର୍ଷ ଅପେକ୍ଷା ଏ ବର୍ଷ ହି ଟିକେ ଅଧିକ ଆସିଥିଲା।
ହଁ।
ଅଧିକା ଆସିଥିଲେ ସେ ଗଛ ତଥାପି ସେମିତି ହନୁ ଥ ରେ ଖାଇ ଦେଇଥିଲେ ତାପରେ ଏଇ ଯୋଉ ପିଆଜ ଅଖା ତାକୁ ବାନ୍ଧି ଦେଇଥିଲି।
ଓହଁ।
ବାନ୍ଧିକି ରଖ୍ ଦେଲି ତ।
ପିଆଜ ବଢ଼ି ଛି ନାନ୍ ପିଆଜ ସେ ହନୁକୁ ଆସିଲେ ସେ ପିଆଜ ଅଖାକୁ ମାନିବେ ନା ତାକୁ କଣ୍ଟା ଦରକାରେ।
ହଁ ବା ଖାଇଦେଲେ। ତଥାପି ସେ ହନୁ ସେଦିନ ହନୁ ଆସିଥିଲେ ଖାଇ ଦେଇକି ପଳେଇଲେ ସିଏ। ଆମ୍ବକୁ। ଆଉ ଏଇନା ହାଇଁ ଟୋଟାଲି ଗଛରେ ଆମ୍ବ ଫାମ୍ବ କିଛି।
ଯିଏ ଯେତଟା ଆସିଥିବେ ସିଏ ଖାଇଦେବେ ଆଉ।
ହଁ।
ଆମର ହନୁ ଆସିଲାଣି। ମୂଷା କାଉ ସବୁ ଖାଇ ଦଉଛନ୍ତି ଆମ୍ବକୁ।
ଓହୋ।
ଖାଉଛନ୍ତି ତାକୁ ଅଧା ଖାଇକି ପକେଇ ଦଉଛନ୍ତି। ପୁରା ଅଧା ଖାଇକି ପକେଇଲେ କି ଖାଇବ? ଆହା ଗାଈ ଖାଇବ।
ସେଇଆ ନୁହେଁ ତ ଆଉ କଣ?
ଉ
ଆ ଘରଟାକୁ ଏତେ ବେଳୁ ତତଲା ହେଇଗଲାଣି।
ଆମର ଏପଟ ବାଡ଼ିପଟ ଘରଟା ଟିକେ ଥଣ୍ଡା ଲାଗୁଛି, ନଲେ ସେପଟ ଘରରେ ସବୁ ଗରମ।
ଏ ସେପଟ ଘର କଥା କାଇଁ କହୁଛ? ତମ ତତଲା ମାନେ ଆଁହାଁ।
ହୁଁମ୍।
ପୁରା ଏଇନା
ହଁ ଆଜବେଷ୍ଟ୍ ଘରନା, ବେଶି ସେ ଯୋଉ ଦୁଆର ମୁହଁ ଟା ବେଶୀ ଗରମ ହଉଛି।
ହଁ।
ସେଟାକୁ ଖରାପ ପଡ଼ୁଛି ନା ସେଠି ବେଶି ଗରମ। ହଁ।
ସେଟା କେମିତି ରହିବ ଭାରି କଷ୍ଟ?
ଆଜବେଷ୍ଟ ଘରେ ରହିବାଟା ଭାରି କଷ୍ଟ।
ହଁ।
ଛାତ ଘରେ ଟିକେ ବାଗ, କିନ୍ତୁ ଆଜବେଷ୍ଟ ଘରେ ବେଶୀ ଗରମ।
ହଁ ବା।
ଅନ୍ୟମାନେ
ଆଉ କଣ କରିବୁ? ଯାହାର ନଥିବ ଧର ଯିଏ ଯେମିତି କରିଥିବ ଆଉ ସିଏ କୁଆଡ଼େ ଯିବ? ସେମିତି ରହିବ ନା ଆଉ
ସେଇଆ, ଆଉ କଁ କରିବୁ? ମଡି ତାଙ୍କର ହେ ଘରକୁ ପଳେଇଲେ ବାପା ବୋଉ କୁହନ୍ତି ପଳେଇଆସ ଏ ଘରକୁ ସେଠି ଶୋଇହବନି ଆ ଖରାପ ରେ ଅଛିିକି ଆସନି ଶୋଇଆକୁ ସେଠ କଣ ଶୋଇବୁ ଆ ଫ୍ୟାନ ପବନ ରେ ତାତିରେ ମାନେ ତାତିଲା ପବନ।
ହଁ ଏଇ ଯୋଉ ଗାଧୁଆଓଳି ଟା ଦେଖୁୁନୁ କି ପୁରା ତତଲା ପବନ କରି ପକେଇବ ପୁରା।
ହଁବା ସେ ଆଜିବେଷ୍ଟରେ ଘର ପୁଣି ବେଶୀ ହଁ ବା।
ହପା।
ସେଟା ବେଶୀ ଯୋଉ ଖରା ଟା ପଡେ ନା ବେଶୀ ବିଛେହେଇକି ସାଢେ ଗୋଟେ ଦିଟା ବେଳକୁ ଅଧିକ ଖରା ହୁଏ ସେଇ ଟାଇମ୍ ରେ କିଣି ନ ଶିନି
ହଁ?
କଣ ଶୋଇଚ?
ହଁ ଏଇ କପଡା କାଟିଦେଇକି ସେ କଥା ହଉଥିଲି ତମାନେ ଗଡି ପଡି ଦେଖିବା ଦେଖିଲା ବେଳକୁ ହଉଚି ତଳଟା ତତଲା ତତଲା ଲାଗୁଚି। ମତେ ଖାଲି କ ନିଦ ନିଦ ଲାଗୁଚି ସକାଳୁ କେଆଣି ଆଜି। ମତେ ନି ଅ ନା ପଖାଳ ଖାଉଥିଲି ସେଇଠି ମୁଁ ଆ ଆମେ ସା ଖାଉୁ ଖାଉନୁ ଖାଉଥୁନୁ ଝିଅ ଆସିକି ସେଇଠି ତାର ଖାଇଲା ସିଏ ତାର ପଛରେ ଆସିଲ ସୋର ଖାଇଲା ଆମ ଖାଉନ ଭାତ ଥିଲା ଖାଇଲା ସେ ତାର ଫସଲ ଉପରେ ଆଉ ଗଣ୍ଡେ ଖାଇମ।
ହଁ।
ତାକୁ ଝିଅ ତାର ଧୋଇହେଇକି ଭାତ ଦେଲା
ହୁଁ।
ଆଳୁ ଛଡେଇକି ପିଆଜ କାଟିକି ତେଲ ତା ଦେଲା ଦେଲା ତା ଦଳିଲା ଦଳା ସେ ତାର ଖାଉଥିଲା ମତେ ମୁଇ ମତେ ନିଦ ହେଇଲାଣି ଆମ ସାନ ଝିଅ କହିଲା ବଡ ମାମା ତାହାଲେ ତୁ ସେଇଠୁ ଶୋଇପଡ ଆଉ ମୁଁ ଖାଇସାଇଲେ ବେଲା ନିକେଇବ ଆଉ। ମୁଁ ଗଡିପଇଲି ସେଇଠି ଶୋଇପଡିଲି କିଛି ସମୟ ହ ବି ହଁ।
ହୁଁ।
ପୁଣି ସେ ଖାଇସାରିକି ଯାଇସାରିଲା ଉଠିଲି ବେଲା ସେନ କେ ଧୋଇ ଆରିନି ପୁଣି କ କପଡା କାଟୁ କାଟୁ ଫୁନ୍ କୋ ନିଦ ଆଉଚି।
ଦେଖେ
ସେ ଆଉ ଆ ଖେଲି
କାଲି ସୋଇନ ନା କଣ ରାତି ଅନିଦ୍ରା ହେଇଚ।
ନା ରାତିରେ ଶୋଇଥିନି ପହର ଦିନ
ଭ ହଉ ମୁ ଭାଉଜ ଆମର କାଲି କଣ କ ରାତି ସାରା ଶୋଇନି ନା ଶୋଇଚନ୍ତି।
ହ ଜଙ୍ଗଲ ତ ଆ ଯୋଉ ପହଦିନ ସକାଳୁ ସାଢେ ତିନିଟାରେ ନା କାଲି ଲୋ କାଲି ସାଢେ ତିନିଟାରେ ଉଠିନି କାଲି ସାଢେ ତିନିଟାରେ ଉଠିନି ଉଠିକି ନା ଆଉ ଦିନମାନ ସାରା କିନ୍ତୁ ଶୋଇନି ଆଉ କାଲି।
ଅ ହ ସେଇ ନିଦ ଟା ଆସିଚି ଆଜି ଆଉ।
ସେଇଆ ଭାବୁଚି ବୋଧେ ଆଉଁ। ଆଉ ଦିନମାନସାରା ଶୋଇନି ରାତି ଶୋଇଲା ବେଳକୁ ଏଗାରଟା ଏଗାଟା ହେଲେ ଶୋଇମି ଏକାଟା ହେଲାନେ ଶୋଇମି ପୁଣି ଉଠିଲା ଅଳୁକୁ ଉ ଆଜି କେନ୍ତି ଡେରିରେ କେନ୍ତୁ ଉଠିଲି
ହୁଁ ହୁଁ।
ତଥାପି ନିଦ ପାଇବେନି କଣ କେଜାଣି ମତେ ଖାଲି ନିଦୁଆ ନିଦୁଆ ଲାଗୁଛି ଖାଲି
ହୁଁ।
ସେମିତ୍ ଲାଗୁଛି ଆଉ ମୁଁ କଣ କରିମି?
ହୁ।
ଯାହା ହବ ଆଉ
ଉଁ
ନିଦ କୁ ଆଉ କଣ ସମ୍ଭାଳି ହବ କି?
ନା ବା ଏଇ କପଡା କାଟିକି ଗଢ଼ିପଇଲେ କହୁନି ତା ଖାଲି ହାଇ ଉପରେ ହାଇ ଆଉଚି
ଯୋଉଠି ଭସିବୁନି ଢୋଳେଇବୁ ଯୋଉଠି ଠିଆଇଥିବୁ ଢୋଳେଇବୁ-
ହେ ହେ। ନା ବସି ଥିଲେ ଠିଆହବା ଅବସ୍ଥାରେ ମୁଁ ଢୋଳା ଢୋଳି ଏମିତି ହୁଏନି ହଁ ତର ନି ତା ଲାଗି ମୋର ଶୋଇ ପଡିବୁ।
ହ। ଆଜ୍ଞା। ଥାଆନ୍ତୁ ଧୋଡେଇ।
ଆ।
ଏ ଏ ତାଙ୍କ ବଂଶର ଅଭ୍ୟାସ ସେଇଏ
ଖବା ଏ ଏଇଠି ଜଣୁ ଖତା ବ
ଆଛା
ତାଜା ଉପରେ ଶୋଉଛୁ।
କ ତାଙ୍କର ଗୋଟେ ମାନେ ତାଙ୍କ ଘରର ଗୋଟେ ନିୟମ ଏଇଟା
ହଁ ଯା ଅକ୍ଷୟ
ହଁ।
ହ
ଏ ବସୁ ବସ ଢୋଳେଇବେ ସବୁ ସବୁ ଢଳେଇବେ ଜୁଆର ହଉା ଢୋଳେଇବେ ଏ କଣ ଭ କର ତ ଭାଇ ଯୁଆ ରହୁଥିବେ ଠୁ ରଉଥିବେ
ହଁ ଆ ନିଦଆସୁଛି ଆଉ
ହଁ। ହଉଲ ଗିତା ର ରଖି ଦଉଛି।
ହଁ ହଁ।